ହ୍ୟାଲୋ ଭାଇ, ନମସ୍କାର।
ହଁ ଭାଇ, ହଁ ଭାଇ। ଆଉ, କଁ ଏବେ ଖାଇଥିଲ?
ମୁଁ ଖାଇଥିଲି ଖରାବେେଳେ ଖାଇଥିଲିଁ ଭାତ, ଚିକେନ, ସାଲାଟ ଆଉ ଖଟା, ଚିଲି କୋବି ଆଉ ଛତୁ ତରକାରୀ ଖାଇଥିଲି ଆଉ।
ଆଉ କିଏ ଯାଉଛନ୍ତି ନା, ବରଯାତ୍ରୀ ତମେ ଯାଉଛ?
ହଁ ବରଯାତ୍ରୀ ଘରେ ବାମ୍ପା ଯାଉଛନ୍ତି।
ଓହୋଃ, ବାପାଙ୍କର, ତମର?
ହଁ, ଆଉ ତମେ କଁ ଖାଇଥିଲ?
ମୁଁ ଯାଇଥିଲି ତ ଏଇ ଭୋଜି ଖାଇକି ଆଇଲିି। ଭାତ ଭାତ, ଡାଲି ଆଉ ଡାଲ୍ ଫ୍ରାଏ ହେଇଥିଲା। ଚିକେନ୍ ହେଇଥିଲା।
ହୁଁ।
ଆଉ ସାଲାଟ୍ ହେଇଥିଲା।
ଏକା ନା ଭୋଜି ନା ଆଉ କଣ କି ଭୋଜି ହେଇଥିଲା? କି ଭୋଜି ହେଇଥିଲା? ବାହାଘରିଆ ନା, ନା କଣ?
ନାଇଁ ଏଇ ଆମର ଏଇ ସାଙ୍ଗଟା ଆଉ ଦେଇ ଥିଲା ଭୋଜି ଆଉ।
ଓହୋଃ।
ତାର ଏନଗେଜମେଣ୍ଟ୍ ତ
କଉ ଦିନ ଆଜି?
ଏନଗେଜମେଣ୍ଟ୍ ଆଗକୁ ଅଛି।
ହଉ ସେ ଆଗରୁ ଦେଇଦଉଛି ଆଉ।
ହଁ ବ୍ୟାଚଲର ପାଟି।
ବ୍ୟାଚଲର୍ ପାର୍ଟି ଆଉ।
ହଁ ଯୋଉଟା କୁହନ୍ତି ସେଇଟା ସେ ଦଉଛି ଆଉ।
ହୁଁ ହୁଁ।
ଆଉ ସେ ଆସିଲେ ମୁଁ କହିଲି ଆଉ ଆସିଚୁ ତ ଏକାଥରେ ତୋ କାମଟା ସାରି ଦେଇକି ଯା ଆଉ।
ହୁଁ ହୁଁ।
ଆଉ ସନ୍ଦେହ। ମୁ ଏ ସମୟ ଖାଇକି ତ ଆଇଛି ହଜମ୍ ହେଇନେଇ ଗଡପଡ ହଉଛି। ଆଉ ଆଣିଥିନି ଥଣ୍ଡାଗୁଡା ଆଣିଥିନି।
ଟିକେ ଥଣ୍ଡା ପିଇଦିଅ ଥମ୍ସସପ୍।
ଫମ୍ସପ୍ ପା ଆଣିଛି ଆ ଆହୁରି ଅଧ ବୋତଲେ ବଳିଲା ତାକୁ ନେଇକି ପଳିଆଇନି। ମୁ ନେଇଯାଏ ବସିକି ପିମି ଆଉ।
ଘରେ ହଜମ୍ କରିମି ଆଉ।
ହଁ ଖାଇକି ହଁ ଥଣ୍ଡାରା ପିଇଦେଲେ ହଜମ୍ ହେଇଯିବ ନା।
ହଁ।
ପୁଣି ସନ୍ଧ୍ୟାବେଳକୁ ଯିବୁ ପୁଣି ବିରିୟାନୀ ପାଟିଟା ଅଛି। ଆଉ ତା ସାଙ୍ଗରେ ପୁଣି ମୋମୋ ଫୋମୋ ହଁ। ସେ ସାଙ୍ଗ
ଆଜି ପୁରା ଜମି ଜମିଲା ଆଉ?
ତାଠୁ ଆଜି ଆମେ ତିନି ହଜାର୍ ଟଙ୍କା ଖଣ୍ଡେ ଝଡେଇମୁ ନା ଆଉ ଛାଡିବୁ।
ସିଏ ଆ ଆଜି ପୁରା ଦବା ମୁଡ୍ ରେ ଆଇଛି ମାନେ ଆମେ ତାକୁ ଛାଡିବୁ ନା। ପୁରା ଚିଲି ଚିକେନ୍କୁ ଚିଲି ଚିକେନ୍କୁ ଚିକେନ୍ ବିରିୟାନୀ।
ହଁ।
ପୁରା ଦବେଇ ଦମୁ ଆଉ।
ଦବେଇକି ଖାଇବ ଆଜି ପୁରା ଆଉ ମନ ଶାନ୍ତ
ଆଜିିପୁରା ଦବେଇ ଖାଇମୁ ଆଉ। ଆଉ ଆଇଲା ବେଳକୁ ପୁଣି ନେଇଆସିବୁ ଗୋଟେ ଗୋଟେ ଥମ୍ସ ସପ୍।
ପିଇକି ଆସିଯିବ ଆଉ।
ପିଇକି ଆସିବୁ ଆଉ ଆଉ ବାଇକରେ ଯିବୁ ନା ଦି ଜଣ।
ବାଇକ ରେ ଯିବ ସାଙ୍ଗକୁ କହିବା ଲାଷ୍ଟ ବେଳକୁ ଥଣ୍ଡା ଦବା ଆମେ ଘରକୁ ନେଇ ଯାଉଛୁ ଆଉ ପିଇମୁ ଆଉ।
ହଁ। ଦବ କଣ ଆମେ ତ ସେଠି କିଣିବୁ ତ ପିଇବୁ ବ ଦି ଲିଟରିଆ ଥଣ୍ଡାଟା କଣ ପିଇ ଦେବେକି ସାଙ୍ଗେ ସାଙ୍ଗେ।
ହଁ।
ଆସ ତ ଯାହାହେଲେ ବଳିବ ଆଉ ଏରା କଣ ଗୋ ଦଶ ଟଙ୍କିଆ ଥଣ୍ଡା ହେଇଛି ଯେ ଜଣେ ଡକ ଢଗ କରିକି ପିଇଦବ।
ହଁ।
ଖାଲି ଖାଇ ପିଇବ କଣ ଖାଲି ଆରେ ଖାଇବାକୁ ପୁଣି ପ୍ରୋଗ୍ରାମ ଅଛି ନା।
ହଁ।
ଆଉ କେତେ ଟାଇମ ବଳିବ ଯେ ତମେ ତା ଦେହରେ ଆଉ ପିଇବ ଯାରେ ବଳିବ ନା ଥଣ୍ଡା ଗୁରା। ତା ଦେହରେ ପୁଣି ଗୋଟ ସ୍ପାଇସ୍ ସବ୍ ଆସିବ ଗୋଟେ ବଡ ସ୍ପାଇ ସବ୍ ଆସିବ।
ତା ସହିତ ପିଇବ ଆଉ।
ହଁ ସ୍ପାଇସ୍ ସବ୍ ଟା ଆସିବ ନା ସମସ୍ତେ କଣ ଥଣ୍ଡା ପିଇବେ। କିଏ ସ୍ପାଇ ସବ୍ ପିବ ଆଉ ତା ଦେହରେ ସେଇ ଅନୁସାରେ ଅଧିକ ମାନେ ଅଲଗା ଅଲଗା ଆଇଟମ ହେଇଗଲା ବେଳକୁ ବଳିିବା ଯାଉଛି ନା ଗୋଟେ ଦିଟା ଜିନିଷ।
ହୁଁ ବଳି ଯାଉଚି ଗିଏ କେ ମାନେ ମାନେ ଯିଏକ୍ ଯାହା ଖାଇବା କଥା ଖାଇବ ଯିଏ ଯାହା ପିଇବା କଥା ପିଇବ ସବୁ ପ୍ରକାର ଅଣା ହେଇଥିବ ଆଉ।
ହୁଁ ଆଉ ବଳିଲାରା କଣ ଥୋଇ ଦେଇ ଆସିମୁ ଆଉ ନେଇଯା ଯିଏ ଯା ପିଇବା ନେଇଯା ଆଉ।
ଖରେ ପିଇବ ତାର ମନ ଶାନ୍ତି କରିକି ଆଉ।
ଘରେ ପିଇବ ତାର ଜାଣିକି ଆଉ। ବାଘରିଆ ସିଜିନି ଆମେଇ ଗୋଟେ ଯାଇଥିଲୁ ଗୋଟେ ସାଙ୍ଗ ବାହାରକୁ ଯେ ତା ପାଇଁ ମଟନ ହେଇଥିବ।
ହଁ।
ମଟନ ଚିଙ୍ଗୁଡ଼ି ଆଉ କଙ୍କଡ଼ା।
ପୁର ଯ ଦାବିକି ଖାଇଥିବ ଆଉ।
ହଁ ଆଉ ଛାଡିବାର ଅଛି ଆଉ ବାହାଘରେ ଯାଇଥିଲୁ ବ ତ୍ରୀ ଯାଇଥିଲୁ।
ତମର ଫେବରାଇଟ୍ ମାନେ ସବୁଠାରୁ ପସନ୍ଦର ଫୁଲ କଣ?
ଫୁଲ ଗେଣ୍ଡୁ।
ଗେଣ୍ଡୁ।
ଗେଣ୍ଡୁ। ଗେଣ୍ଡୁ ମଣ୍ଡା ବଢ଼ିଆ ଲାଗେ।
ଗେଣ୍ଡୁ ଫଲଟା ଭଲ ଲାଗେ ନାଇଁ।
ହଁ ତାପରେ ଫୁଲ ବି ପୁରା ଭରପୁର ହେଇଥିବ ତୋଳିବା ପାଇଁ ଏତେ ଅସୁବିଧା ନାହିଁ।
ଗେଣ୍ଡୁ ତ କେବଳ ଶୀତ ଦିନର ହୁଏ ଆଉ।
ହଁ। ନାଲି ନେଳି ନାଲି ହଳଦିଆ ସବୁ ହୁଏ ନା।
ହଁ।
ଛୋଟ ଛୋଟ ଗଛ ସବୁ ସାଇଜିକ ଲଗେଇ ଦେଇଥିବ।
ଅରେଞ୍ଜ କଲର ର
ହୁଁ
କମଳା କଲର୍।
ତାପରେ ଗେଣ୍ଡୁ ଖେଳନ୍ତିନେଇ କି ଗୋଟେ ଗାର ପକେଇକି ଏପଟ ସେପଟେ ହାତରେ ବାଡେଇକି ଖେଳନ୍ତିନାଇଁ।
ହଁ। ଯୋଉ ବ୍ୟାଡମିଟନ ଭଳିଆ।
ଆଁ ଛୁଆବେଳେ କେତେ ଖେଳ ହେଇଚି।
ବହୁତ। ସ୍କୁଲ ସ୍କୁଲ ଟାଇମ ରେ ପୁରା ଅଲଗା ପ୍ରକାର ଖେଳ ହୁଏ ସେଇଟା।
ହଁ ସେଇଥିରୁ ତିନି ଚାରିଟାକୁ ଆଣିଥିବେ ଜଣକା।
ଜଣ ବେଗରେ ପୁରରୋଇକି ଆଣିଥିବେ ଖେଳ ହବ ଆଉ ସ୍କୁଲ୍ ସ୍କୁଲରେ ତ- - ପଡ଼ିଲା ବେଳେ ସମସ୍ତଙ୍କ ବେଗେ ରେ ଯାହାହେନେ ଟିକେ ଖଟା ହେଉ ଇଏ ହେଉ ଆଚାର ହେଉ ଯେ- - ପଶିକି ଯାଇଥିବ। ତାକୁ ଖାଇବ ସ୍କୁଲେ ବେଗେରୁ ଖୋଲିକି ଯେଉଁ ମଜା
ହଁ ଏ ତାବେ ରୁଟିେ ନେଇ ଏଥ ଏ ତାବେ ରୁଟି ନେଇ ଯାଉଥିବ।
ସିଏ ପୁରା ଅଲଗା ପ୍ରକାର ମଜା ପାଲ ଖଣ୍ଡେ ପଡିଥିବ ତଳେ ବସିଥିବ
ହଁ।
ସେ ଜୀବନ ଆଉ ନାହିଁ।
ସେ ଗୋଟେ ଗ୍ରୁପ ଥିବ ତମର ଗୋଟେ ଗ୍ରୁପ ତାଙ୍କର ଗୋଟେ ଗ୍ରୁପ।
ଗୋଟେ ଗ୍ରୁପ, ହଁ। ତୁ ଆଜି ମୁଁ ଜଲଜିରା ଆଣିଥିମି ତୁ ଆଚାର ଆଣିଥିବୁ ମିଶେଇକି ହୁଁ ପୁରା ଗୋଳେଇକି ଖାଇବା।
ହଁ ଆଉ ତାଙ୍କର ଗୋଟେ ଗ୍ୟାଙ୍ଗ ଥିବ, ୟାଙ୍କର ଗୋଟେ ଗ୍ୟାଙ୍ଗ ଥିବ
ହଁ। ଆଉ ଆମ୍ବ ସିଜନ୍ ରେ ତ ତାକୁ କୁହାହେଇଥିବ ତୁ ଲୁଣ ଆଣିବୁ ମୁଁ ଲଙ୍କାଗୁଣ୍ଡ ଆଣିଥିବି ତୁ ଆମ୍ୱ ଆନିଥିବୁ ମିଶେଇକି ଖାଇବା ସବୁ।
ହଁ ଆମର ତ ସେ ପା ସେଇଠୁ ଗୋଟେ ଡବାରେ ପୁରା କଟା ହେଇକି ଲୁଣ ଲଙ୍କା ଗୋଳା ହେଇକି ପୁରା ଘରୁ ଆଇଥିବ। ଛୋଟଡବାଟେ
ଆଇ ତ ପୁରା ଫେଣ୍ଟା ହେଇ
ଫେଣ୍ଟା ହେଇ
ସବୁ ସିଜିନ୍ ରେ ପୁରା ଅଲଗା ପ୍ରକାର ମାନେ ଖେଳଚୁଡି ଟାଇମ୍ ହେଲା ମାନେ ଆଉ ସ୍କୁଲରେ ରହିବାରେ ନାହିଁ ମାନେ ଜାମୁକୋଳି ଟାଇମ୍ ରେ ଜାମୁକୋଳି ଆଣିବାକୁ ଯୋଉ ବରକୋଳି ଟାଇମ୍ ରେ ବରକୋଳି ଆଣିବାକୁ କାନକୋଳି ଟାଇମ ରେ କାନକୋଳି ଆଣିବାକୁ ଯୋଉ କଣ୍ଟି କୋଳି
ହଁ କଣ୍ଟେଇ କୋଳି ଆମର ସିଜିନ୍ ବାଇଜି ନେଇକି ଯାହା ସବୁ ବାହାରୁଛି ଆଉ।
ହଁ ଆଉ କ ତାପରେ କଇଥ ଟାଇମ୍ ରେ କଇଥ
କଇଥ କଇଥ ତମ ଆଡ଼େ ହୁଏ କି?
ହଁ।
ଓ ହୋ
ତମ ଆଡେ ହୁଏନି କି?
କଇଥ ହୁଏ ସେନା ମାମୁ ଘର ଆଡେ ହୁଏ ଆମ ଆଡେ ନାହିଁ ବଢିଆ ଲାଗେ ସେ ଚଟଣୀଟା ବଢିଆ ଲାଗେ।
ହଁ କଇଥ
କଇଥ ଲଙ୍କା ରସୁଣ ଫୁଷୁଣ ପକେଇଦବ, ଲଙ୍କା ପକେଇଦବ, ଧଣିଆ ପତ୍ରଟିକେ ପକେଇଦବ, ଆଉ
ସବୁ ଚଟଣୀ ତ ଭଲ ଆମ ଓଡ଼ିଆଆ ଓଡ଼ିଆ ଆଉ ପଖାଳ ଭାତ କୁ ସବୁ ଚଟଣି ହେଇଥିବପୁରା ଭାତ ଉ
ଏ ଯାହାହେଲେ କଇଥ ଚଟଣି ସେ ଅଲଗା ଜିନିଷ ସେ ଖଟା ନୁହେଁ କି, ଚଟଣି ନୁହେଁ ସେ ଖଟାରେ ଯାଉନି କି ଚଟଣୀରେ ଯାଉନି ସେ ଗୋଟେ ଅଲଗା ଜିନିଷ, ତାକୁ ଅଳ୍ପ ଟିକେ ହେଲେ ଲଗେଇଦି ପଖାଳ ଟେ ବାଡ଼େଇ ଦବ ଆଉ ତା ମଞ୍ଜିରା ଛୋଟ ଛୋଟ ବୋଲି ଟିକେ ସୁବିଧା ହୁଏ ଆଉ।
ହଁ। ଆଉ ପଣା ସଂକ୍ରାନ୍ତିରେ ତମେ ବେଲ ପଣା ପିଅ ନା ନା ପିଅନି?
ହୁଁ ଆ ବେଲ ପଣା ଟା ଆଗ।
ଆ ବେଲ ପଣା ତ ପୁରା ଜବର ଲାଗେ ଆଉ। ବୁନ୍ଦି ଫୁନ୍ଦି ପଡିକି ଗୋଟେ ହେଇଥିବ ଆଉ। ସବୁ ପ୍ରକାରର ଫଳ ପଡିଥିବ, ବୁନ୍ଦି ପଡିଥିବ,
ଭଲ ଲାଗେ।
ହଁ ଆମର ତ ନ ଆମ ଓଡିଆ ଓଡ଼ିଆଙ୍କର ନବବର୍ଷ ଆଉ ପଣା ସଂକ୍ରାନ୍ତି ଆଉ।
ହଁ। ଏ ବାଟ ଜାଙ୍କ ପଣା ଯୁଆଡେ ଯିବ ପଣା। ସେ ସମୟରେ
ପିଇଥିବେ ଆଉ ପଣାକୁ ଟଙ୍କ ତୋରାଣି।
ଟଙ୍କ ତୋରାଣି।
ମତେ ଟଙ୍କ ତୋରାଣି ଟା ପ ପିଇବାକୁ ବହୁତ ବଢିଆ ଲାଗେ ପୁରୀ ଯିବି ମାନେ ଟଙ୍କ ତରାଣି ଟା ନିଶ୍ଚିତ ପିକି ଆସିବି।
ହଁ ସେ ସେତ ସେଇଟା ତ ଧରାବନ୍ଧା କଥା ଯିଏ ତ ଯିବ ସେଏତ ପିଇକି ଆସିବ ଟିକେ ନହଲେ ଭଲ ଲାଗିବନି।
ନହେଲେ ତ ଭଲ ଲାଗିବନି ଆଉ।
ଆଉ ସେଇ ଜିନିଷ ଆଉ କେଉଁଠି ମିଳିବ?
ଆଉ ପୁରୀ ଅଭଢା ତ ପୁରା ଓଃ ତାକୁ କୁହନା ସେ ଯୋଉ ଆନନ୍ଦ।
ହଁ।
ପ୍ରଭୁଙ୍କ ମହାପ୍ରସାଦ ସିଏ ଆଉ।
ହଁ। ଆଉ ତମଆଡେ ଚାଷ ବାସ କଣ ହଉଚି ଏବେ?
ଆମର ଏବେ ସବୁ ହଳ ଚାଲିଛି ଧାନ ପାଇଁ ଆଉ। ତଳା ସବୁ ପଡିଲାଣି।
ତଳେ ପଡ଼ିଗଲାଣି।
ଧାନ ଚାଷ ହବ।
ତମଣ ବୁଣା ଚାଷ ନା ରୁଆ ଚାଷ?
ଆମର ରୁଆ ଚାଚ ଚାଷ ହୁଏ।
ଓହୋ।
ଆମର ବୁଣା ବୁଣା ଟା କଣ କହିଲ ବୁଣ ରେ ଟିକେ ଘାସ ଫାସ ଅଧିକ ଉଠିବ।
ଆରେ ବାଛିବାକୁ କଷ୍ଟ ଆଉ।
ହଁ ବାଛିବାକୁ ଟିକେ କ କଷ୍ଟ ହବ। କିନ୍ତୁ କିନ୍ତୁ ଆମର ଯୋଉ ରୁ ରୁଆ ଚାଷ ଟା ଭଲ ଟିକେ ଆଉ ଆମ ଆମ ଏପଟରେ ଟିକେ ଲାଇନ ଧାଡି ରୁଆଟା ବେଶୀ ହୁଏ।
ଓହୋ। ନା ରୁଆ ଚାଷଟା ଭଲ ପରିଷ୍କାର ଜିନିଷଟା ନା।
ହଁ
ଏଇ ଅପରିଷ୍କାର ନହବା ପାଇଁ ସେଇତ ଜିନିଷ ଟା କରାଯାଏ। ଆଉ ନହେଲେ ଏଗୁରାକ ଗୋଳିଆ ମିଶା ହେଇଯିବ ନା ସବୁ ବାଛିିବ ବସିକି।
ଏମିତି ପୁଣି ଏମିତି ଯୋଉ ରୁ ବୁଣା ଚାଷରେ କଣ ହବ କହିଲ ବାଳୁଙ୍ଗାଗୁରା ବେଶୀ ହବ।
ହଁ ପା ସେଇଗୁରା ବେଶୀ ହେଇଯିବ ହଁ। ସେଇଥିପାଇଁ ତ ରୁଆ କରାହୁଏ।
ହୁଁ। ଆମର ଯୋଉ ସେପଟ ସାଇଡ଼ ନଈପଟ ସାଇଟ ଗୁରା ବୁଣା ଚାଷ କିଛି ଅଛି।
ସେପଟରେ କରନ୍ତି ଟିକେ ବୁଣା ବାଲା।
ସେପଟେ ନାହିଁ ଇଏ ବାଳୁଙ୍ଗା ଟିକେ ନାହିଁ।
ନା ସେପଟ ବାଲିଆ ମାଟି ଟା ଟିକେ
ହଁ ସେଠି ବାଳୁଙ୍ଗା ନାଇଁ ପରିଷ୍କାର ଜାଗା ଟା ନା।
ହଁ ଆଉ ସେପଟରେ ତ ସବୁ ଭଲ ଫଳିବ ଆଉ, ବାଲିଆ ମାଟି, ଆଉ ପଟୁ ମାଟି ଆଉ।
ହୁଁ।
ଆଉ ଆମର ନିଦା ମାଟି ଟା ପଙ୍କୁ ମାନେ ପଙ୍କୁଆ ମାଟି ଗୁରା ଟିକେ ଟାଣ ହବ ଆଉ।
ହଁ। ଆଉ ସେ ମାଟି ନେଇକି ଚାଷ ଆଉ। ତାପଟରେ ବା ସେ ଧାନ ବର୍ତନ ତ ବୁଣାବୁଣି ଚାଲିଛି କେତେ ଚାଲିଲାଣି ଆଉରି ଅଛି ସବୁ ଚଳିନି ବର୍ଷା ହେଇନଥିଲା ବୋଲି।
ତ ବର୍ଷା ଟିକେ ଟିକେ ହେଲାଣି ସେଇ ଅନୁସାରେ ଚାଲିଛି ଆଉ। ଆହୁରି ସବୁ ବାକି ଅଛି କେତେ। ନା ରୁଆନା ବୁଣା ବୁଣା ନୁହେଁ। ବୁଣା ସେ ସେ ସବୁ କେବଳ ପଠା ଜାଗାରେ ସବୁ ହବ ନଈୀ ପଠା ଜାଗାରେ।
ହ - ହଁ।
ବାଲ୍ୟ ବିବାହ ଆଉ ତ ପ୍ରାୟ ସବୁଆଡେ ରୁଆ।
ହଁ।
ଧାନ ଲାଗିଛି ଆହୁରି ସବୁ ଅଲଗା ପ୍ରକାର ପରିବା ପତର ସବୁ ଚାଷ ହଉଛି। ଶୀତ ଦିନ ଆଇଲାଣି ହୁଁ।
ପରିବା କଣ ଲାଗେ ସବୁ?
ପରିବା ଇମ୍ କୋବି ବାଇଗଣ।